ହଁ ହାଲୋ।
ହଁ।
ହଁ କଣ କରୁଚ?
ଏଇଠି ବସଚି।
ତମେ କଣ କରୁଚ?
ମୁଁ ଏଇ ବର୍ଷା ହଉଚି ଜଳଖିଆ ଖାଇକି ବାହାରେ ବସିଚି ଆଉ।
ଅମୁ ନା ଆମ ପଟେ ସକାଳୁ ବର୍ଷା ହେଇଥିଲା ଏବେ ଟିକେ ଛାଡି଼ଛି।
ଆମର ହଉଛି ବର୍ଷା ଝିପିରିି ଝିପିରିି ଝିପିରି ଝିପିରି ହଉଛି ତ ଏଠି ତ ବର୍ ଏହା କୋରାପୁଟ।
ଓହୋ।
କୋରାପୁଟ ହଁ କରାପୁଟରେ ବର୍ଷା ହେଲେ ଛାଡ଼େ ନି ସିଧା ଅକ୍ଟୋବର, ନଭେମ୍ବର।
ଅଁ ହଁ।
ଦୁର୍ଗା ପୂଜା ସରିଲେ ହାଁ। ଆମର ସେମିତି ଖରାରେ ଏତେ ଗରମ ହୁଏ ନାଇଁ ତାପରେ ଯୋଉ ଥଣ୍ଡା ପଡ଼ିବ ଯେ ହେଟା ପୁରା ପଡ଼ିବ ସିଧା ଥଣ୍ଡା ରେ ତ ଜାମ୍ ହେଇ ହେଇ ହେଇ ହେଇ ଯାଇକି ସରିବ ଫେର୍ ସେ ଯାଇକି ଯାମ୍ ମାର୍ଚ ଏ
ବରଫ୍ ପଡ଼ିଲା ଭଳିଆ ବରଫ ପଡ଼ିଲା ଭଳିଆ।
ବର ମାନେ ବର୍ଷାରେ ତ ତମେ ସିଇଁକି ହେଇକି ରହିଥିବ ଗଲା ଆଉ। ହଁ ବୋହୁତ ବର୍ଷା ମୁଁ ଆଫେ ଆହା କଣ କହିଲ?
ଦରକାର ହାଉସ ୱାଇଫ?
ହଁ ହଁ ମହାଶୟ। ହାଉସ ୱାଇଫ ଜବ କରୁଥିଲି ଛାଡିଦେଲି ଆଉ।
ଏଇ ଛୁଆଙ୍କ ଯୋଗୁଁ? ବୋହୁତ ଡିଷ୍ଟାନ୍ସ ହେଇଯାଉଥିଲା ଆମର ଜବ୍ ଜାଗା ଟା ଏଠୁ। ଏଇଟା ପାଇଁ ଛାଡ଼ିଦେଲି ଆଉ।
ହଁ ତ ଜବ କରିବା ଟା କଷ୍ଟ।
ମ୍ୟାରେଜ ପରେ ଯଦି ମାଇଣ୍ଡ ସେଟ୍ଅପ୍ କରିକି କରିବ ତମ ଘରେ ଜଣେ କିଏ ଥିବେ କରିବା ଲୋ କଁ ସଦାବେଳେ ବୁଝିବା ଲୋକ ତାହେଲେ ତମେ କରିପାରିବ। ଆଉ ତମର କେହି ନଥିବେ ମାନେ ତମେ ଜବ୍ ଦି ଜଣ ସ୍ୱାମୀ ସ୍ତ୍ରୀ ଜବ୍ କରିବାଟା ହଉଛି
ମୋ ଦିଦି ଅଛନ୍ତି ସ୍କୁଲ୍ ରେ ସେମାନେ ଯାଇଥିଲେ
ପଇସା ମିଳିବ କିନ୍ତୁ ଛୁଆ ନେଗଲେଟ୍ ହେଇଯିବେ ଛୁଆ ଅବହେଳିତ ହେଇଯିବେ। ଛୁଆ ଅବହେଳିତ ପଇସା ନହେଲେ ବି ଚଳିବ ଛୁଆ ଯଦି ଅବହେଳିତ ହେଇଗଲେ ଏଇକ୍ ଚାଲେ। ଛୁଆ ଯଦି ଅବହେଳା ହେଲେ ଉମ୍ ସେଟା ବୋହୁତ ବଡ଼ ମାନେ ଇଏ ଜଣ୍ ଆମରି ଉପରେ ପଡ଼ିବ ନା ପ୍ରଭାବ ଟା ଖରାପ ପଡ଼ିବ। ଏଇଟା ପାଇଁ ସେ ଛୁଆଙ୍କୁ ଦେଖିବା ପାଇଁ ଜବ ଛାଡିଦବାଟା ଭଲ ବୋଲି ଭାବିଲୁ ଆଉ ହୁଁ। ଆଉ କଣ କଚରେ ସେ ତ ଇଏ ତମେ ଚାକିରି କରୁଥିବ ଚାକିରି ର ଟେନସନ। ଦୁଇରେ ଏଇ ଛୁଆଙ୍କର ଦେହ ପା କଣ ହଉଥିବ ସେଟାପି ହେଇ ପାରୁନଥିବ ଆକୁ କ ତାକୁ କ ଏଇଟା କହି ଲା ବୁଳକୁ ତମର ମୁଣ୍ଡ ଖରାପ। ଜାଣିଲ ତମେ ସିନା ଚାକିରିରେ ମନୋଯୋଗ ଦେଇ ପାରୁଥିବ ନା ପଇସାରେ ଶାନ୍ତି ହେଇପାରୁଥିବ ନା ଦେଖି ପାରୁଥିବ। ଏମିତି ହେଇଥିପାଇଁ ଛାଡିଦବା କ ଥା ଏଇ ଗୋଟେ ଚାକିରିରେ ଚଳିବା ଯେତିକି ମିଳୁଛି ଖୁସିରେ ଚଳିଯିବା କଥା।
ଦି ତାର ଯଵ କରୁଥିଲା ଆସିଲା ଛଅ ମାସ ପାଇଁ। ଛଅ ମାସ ପାଇଁ ଆସଥିଲା ଡେଲିଭରି ପରେ ଡେଲିଭରି ହବ ବୋଲି।
ହଁ।
ତିନି ମାସ ପରେ ଯାଇଥିଲା।
ହଁ।
ମୁଁ ଯା ତାଙ୍କ ଯାଇଥିଲି ପଳେଇଲା
ଅ ହଁ
ନାଇ କରିବା ଟା କଷ୍ଟ।
ନାଇଁ ବହୁତ କଷ୍ଟ କେହି ବି ତମ ଛୁଆର ସତ କଥା କହିବି ବାପା ମା ଛଡା କେହି କରିବେନି ଛୁଆଙ୍କର କରିବେ ମନା ନାଇଁ ଜେଜେମା ଜେଜେ ବାପା ମାନେ ଯାହାର ବଳ ଭଲ ଥିବ। ଇଏ ଥିବ ସେମାନେ କରିଦେବେ ସମସ୍ତେ ଆଉ କରିବେ କି
ହୁଁ ବଦିନ ଆଉ ମଜା ଏ ମାନେ କରିବେ
ହଁ କରିବେ ନିଜେ କରିବାଟା ସେଠୁ ଭଲ କାହିଁକି କାହାକୁ ବେଶି କହିବ ନିଜେ କରିବା ଟା ଭଲ ଆମର ଏ ଏଇଠି ବର୍ଷା ହେଲା ଯେ ସୂର୍ଯ୍ୟ ଆଉ ଦିଶିବେନି ସିଧା ଯାଇକି ମାସ ଦି ମାସ ପରେ ଟିକେ ଦେଖିଲେ ଦେଖିଲେ
ଦୋଶ ଦିନ ହେନା
ହୁଁ ଶ୍ରାବଣ ଭାଦ୍ରବ ଦିଟା ମାସ ର କଥା ତ କହିବନି ଆଉ ନଲା ଏବେ ଚାରିଆଡେ ଟିକେ ସେ ଯୋଉ ସିମେଣ୍ଟ ର ଇଟା ପଡି ଯାଇଛି ବୋଲି ସେତେ ଆଧୁହ କଚଟ ଜଣା ପଡୁନି
ହଁ
ନ ହେଲେ ଜଉ କାଦୁଅ କଚଡ ହେଇକି ସବୁଆଡେ ପୁରା ଅପରିଷ୍କାର ହଉଥିଲା। ଏବେ ଅବସ୍ଥା ଟିକେ ଭଲ ହେଇଯାଇଛି ଆମେ ଯୋଉ ଏରିଆରେ ରହୁଛୁ ତା ଭିତରେ ଗୋଟେ ପାର୍କ ଅଛି ତା ଚାରି ପାଖରେ ଟା ସବୁ ପଡିକି ଭଲ ଲାଗୁଛି ପୁରୀ ବଡ ଦାଣ୍ଡ ଭଳିଆ ଆମର ଏରିଆ ହେଇଛି
ଆଚ୍ଛା
ଆମ ଘର ସାମ୍ନାଟା ଆଉ ଯାଇତ ଖର ାରେ ଯାଇଥିଲ ତ କୋଉଠିକି ବୁଲିବା ପାଇଁ ଖରା ଛୁଟି ଫୁଟିରେ
ମୁଁ ବୁଲିବାକୁ ଯାଇଛି
ହଁ ତମେ ବୁଲିବାକୁ ଯାଇଥିଲ ନା କଣ
ନା ଯାଇନି ବ
ଓୋ ଘରେ ଏ ଘରେ ରହୁଛ ନାଇ
ହଁ
ହୁଁ ନାାଇ ଆମେ ଯାଇଥିଲୁ ଯୋଉ ଆମର ଯାଇଥିଲୁ ବୁଲିବା ପାଇଁ ସିଆଡ଼େ ବିସର୍ଜନ କରିବା ପାଇଁ ଆସି
ହୁଁ ହୁଁ
ଉଁ ସବୁ ପୁରା ଟୋଟାଲ ଫାମିଲି ଯାଇଥିଲୁ ସମସ୍ତେ।
ହଁ।
ପୁରୀ ପୁରୀ ଗଲୁ ଖୋର୍ଦ୍ଧା ପୁରୀ। ତାପରେ ଆମର ଯାଜପୁର କେଉଁଝର ଆଉ ଭଦ୍ରକ।
ଆଛା ତୁମର କୋ କୋଉ ଯାଇଥିଲା?
ଆପ କଣ କହିଲ କେଉଁଝର।
କ
କେଉଁଝର ଆମେ ଯାଇଥିଲୁ ଘୋଟା ତାରିଣୀ ମାଙ୍କ ପାଖକୁ।
ଯାଇ
କଣ କହିଲ? ସେଠି ଆଉ ଯାଇପାରିଲୁନି ହେଲା।
ହୁ ହୁଁ।
ଆମେ ଯେହେତୁ ଅନୁଭୋଗ କରିଦେଇଥିଲୁ ଫେର ପଳେଇ ଆସିଲୁ ଇଆଡୁ।
ହୁଁ ହୁଁ।
ଆଉ ସେଠିକି ବହୁତ ଭାବିଲୁ ଯିବୁ ବୋଲିକି ଛୁଆ ମାନେ ସବୁ ନେଇକି ଯାଇଥିଲୁ ଗରମ ହଉଥିଲା ଭୀଷଣ ହେଲା ପ୍ରବଳ ଗରମ ହଉଥିଲା। ଏଇଟା ପାଇଁ ଆଉ କୋଉଠିକି ବେଶୀ ନାଇଁ ଖାଲି ଠାକୁରାଣିଙ୍କ ପାଖରୁ ଯାଇକି ପଳେଇ ଆସିଲୁ ଯିବୁ ଆଉ କୋଉଥର ଶ ତ ଦିନ ଗଲେ ଯିବୁ ଆଉ।
ହୁଁ।
ବହୁତ ଇଚ୍ଛା ଯିବାର ଟେ ଯେ ବହୁତ ମାନେ
ଅଛି ଅଛି ଭଲ ଭଲ ଜାଗା ଅଛି।
ଆଉ କଣ କଣ ଜାଗା ଅଛି କହ ତ ଆମେ ଆଉଥରେ ନେଷ୍ଟ୍ ଟାଇମ ଗଲେ ଯିବୁ?
ଅଛି। ଗୁଣ୍ଡିଚାଘାଇ ଅଛି। ସାନଘାଗରା ବଡଘାଗରା ବୋଲି ଅଛି। ହଁ।
ଓହୋ। ଠାକୁର ମନ୍ଦିର ମାନେ ହିଁ ବହୁତ ଅଛି। ତମର ସେଠି ତ କେଉଁଝର ମାନେ ବେ
ନା ନା ଠାକୁର ମନ୍ଦିର ନୁହଁ। ମୁଁ କହିଲି ଏ ଯଉ ଝରଣା।
ଓ ୱାଟରଫଲ ମାନେ। ହଁ ହଁ। ଜଳପ୍ରପାତ ମାନେ ସବୁ ନାଇଁ? ହଁ ଭଲ। ନାଇଁ ଯିବୁ ଆମେ ଗଲେ। ଏଥର ଯିବୁ। ଶୀତକୁ ଗଲେ ଯିବୁ।
ଭିତରକନିକା ଯାଇଛି।
ହଁ ଯାଇଛ।
ହଁ।
ଭଲ ଲାଗେ।
ହୁଁ।
ହଁ ଭାଇ ଶୀତକୁ ଯେ ଶୀ
ଏ ଭୋଜି ଫୋଜି ଭୋଜି ଫୋଜି କଲେ ସବୁ ଆମର ଯାଆନ୍ତି। ସେ ଯଉ ସେଇ ଯୋଉ ସାନଘାଗରା ବଡଘାଗରାରେ ଓ ଭିମକୁଣ୍ଡରେ ସେଠି ସବୁ ଭୋଜି ଭୋଜି ହୁଏ।
ଭୀମକୁଣ୍ଡ। ଭୀମକୁଣ୍ଡ ଅଛି କି ସେଠି?
ହଁ ଭୀମକୁଣ୍ଡବି
କୁଣ୍ଡରେ ମାନେ ସେଇଟା କଣ? ଭୀମକୁୁଣ୍ଡ ମାନେ କଣ ସେଇଟା?
କ ଯୋଉ ଗୋଟେ ଗହିର ଟାଇପର କଣ ଥାଏ। ପାଣିସୁଅ ସେଠି ବହୁତ ପାଣି ଥାଏ। ମନେ ଗଭୀରରେ।
ଓହୋ ହୋ।
ବହୁତ ଜୋରରେ ପାଣି ସେଠି ଥାଏ।
ପାଣି ଥାଏ ନାଇକି। ତା ମାନେ ସେଠି କଣ ତାର ଥିଲା ଆଗରୁ ଯୋଉ ଭୀମ ଆସିକି ସେଠି ଗାଧୁଆ ପାାଧୁଆ କରିଥିଲେ ନା କଣ ଏମିତି କିଛି ଅଛି କି? ମାନେ ଐତିହାସିକ ଜିନିଷ କିଛି ମାନେ କିଛି ଗୋଟେ ଲେଖା ହେଇଛି କି ସେଠି କଣ କୋଉଠି? ହଁ ଆଉ ଭୀମକୁୁଣ୍ଡ ଯୋଉ କହୁଛନ୍ତି, ମତେ ଲାଗିଲା
ହେଇଗଲାଣି, ହଁ ହେଇଯିବ ସାତ ଆଠ ବର୍ଷ ହେଇଯିବ।
ଓହୋ। ହୁଁ।
ବାପା ହେରିକା ଯାଆନ୍ତି। ବାପା ହେରିକା ଯାଆନ୍ତି ତ ତାଙ୍କ ସାଙ୍ଗ ସବୁ ଭୋଜି କରିଆକୁ
ହୁଁ ହୁଁ।
ମୁଁ ଯାଏ ତାଙ୍କ ସାଙ୍ଗରେ ବାପା, ବୋଉ ସମସ୍ତେ ଯାଆନ୍ତି।
ଓହୋ। ନାଇଁ ଐତିହାସିକ ଜାଗାମାନଙ୍କୁ ଯିବା କ
ଛୋଟ ହେଇଥିଲା, ମୁଁ ଏତେ କଥା ଆଉ ଜାଣିନି। ଥିବ କଣ ଜାଣିନି ଭଲସେ।
ତମେ ପଢୁଛ ତାହେଲେ?
ହଁ ଏବେ ପଢୁଛି ମୁଁ।
ହୁଁ ହୁଁ। କୋଉଥିରେ ପଢ଼ୁଛ?
ଏବେ ଯୋଉ ଯୋଉ ଏଣ୍ଟ୍ରାନ୍ସ ହେରିକା ଦଉଚି।
ଏଣ୍ଟ୍ରାନ୍ସ ମାନ ଦଉଛ। କଣ ଗ୍ରାଜୁଏସନ ସରିଲାଣି ନା ପ୍ଲସ ଟୁ ସାରିକି?
ହଁ, ଗ୍ରାଜୁଏସନ ସରିଲାଣି।
ଗ୍ରାଜୁଏସନ ସରିକି ଏଣ୍ଟ୍ରାନ୍ସ ମାନେ ଦଉଛ ଆଉ। ନେଟ୍ ଯେ ଇ ଫେଇ ତ କଣ କଣ ଦଉଥିବ ନୁହେଁ?
ନେଟ୍ ଜେ ଇ ନୁହଁ, ଏଇ ସବୁ ଓଡିଶା ଇଏରେ ସବୁ ଆମର ଯୋଉ ଆସିଷ୍ଟାଣ୍ଟ ଆର ଆଇ ଆରାଇ
ହଁ।
ହୁଁ।
ହଉ ହଁ।
ଡକ୍ଟର ହେଇଥାନ୍ତି ଆଉ। ନେଟ ଦେଇ ଡକ୍ଟର ହେଇହେବ ଯେ
ଓହୋ ହୋ। ଡକ୍ଟର ହବା ପ୍ଲାନ୍ ଅଛି କି?
ଭଲ ତମେ ଡକ୍ଟର ହୁଅ, ଆମେମାନେ ଯିବୁ। ଆମର ଚିକିତ୍ସା କରିବ ହେଲା?
ହଁ।
ଆମେ ଚିକିତ୍ସା କରିବୁ ଆଉ ଡକ୍ଟର ଆମଠୁ ବେଶୀ ପଇସା ନେବନି ହେଲା?
ନାଁ ନାଁ ମୁଁ ସାଇନ୍ସ ନାଇଁ ମୋର ଆର୍ଟ୍ସରେ।
ତମେ ଫ୍ରିରେ, କଣ କହିଲ?
ସାଇନ୍ସ ନେଇଥିଲେ କହିଥାନ୍ତ ଡକ୍ଟର ହବା ପାଇଁ, ମୁଁ ବା ଆର୍ଟ୍ସ ନେଇଥିନି।
ଆର୍ଟ୍ସ ନେଲେ ବି ଡକ୍ଟର ହେଇପାରିବ। କେମିତି? ଶୁଣ ଶୁଣ ଆର୍ଟ୍ସ ନେଲେ ବି ଡକ୍ଟର ହେଇପାରିବ। କେମିତି କଣ କହିବି କି? ଆର୍ଟ୍ସ ନେଲେ ତମେ କରିବ ଯୋଉ ଆମର ଜି ଏନ ଏମ। ଶୁଆ, ଜି ଏନ ଏମ୍ କଲା ପରେ, ବହିଟା କୋଉଠି ଅଛି? ହଁ। ଆର ଅଧିକ ଯେ ଅଛି। ହୁଁ ହୁଁ। ଜି ଏନ ଏମ୍ କରିବ, ଜି ଏନ ଏମ୍ କଲାପରେ ଟିକେ ରୁହ, ଜି ଏନ୍ ଏମ୍ କରିବ, ଜି ଏନ୍ ଏମ୍ ପରେ ବି ଏସସି ନର୍ସିଂ କରିବ ବି ଏସସି ନର୍ସିଂ କଲା ପରେ ଯାଇ, ଏଇଭଳିଆ ଅଛି ଓ ହବ ହବ। ରୁଅ ରୁହ ଅଛି ମୁଁ ଯାଉଛି ହୁଁ। ଏଇ ଭିତରେ ସବୁ ରଖିଦେଲ ତ ହୁଁ। ବି ଏସସି ନର୍ସିଂ କଲାପରେ ଏମ ଏସସି କରିବ, ଏମ ଏସସି କଲାପରେ ଡକ୍ଟରିଏଟ କରିପାରିବ ହେଲା। ମାନେ ଆର୍ଟ୍ସ ଷ୍ଟୁଡେଣ୍ଟ ପାଇଁ ଏମିତି ଫ୍ୟାସିଲିଟି ଅଛି ଯେ ଏମିତି କଲେ ତମେ ନର୍ସିଂ କରିବ, ଓହୋ ଏଇଟା କହୁଛ କି? ହୁଁ ହଁ। ଆଉ ହଁ
ଆଉ
ଆଉ କଣ କୁହ ତା ବର୍ଷା କମି ଯାଇଛି ତମର ସେପଟେ?
ଆମ ରାତିରେ ହଉଥିଲା ବର୍ଷାଟା ରାତିରେ ହଉଥିଲା ଲାଇନ୍ ଖାଇ ଯାଇଥିଲା। କଟିଯାଇଥିଲା ଏଇ ସକାଳୁ ସକାଳୁ ଆସିଲା।
ଓଃ ତମର ସବୁ ଭାଇ ଭଉଣୀ ମାନେ କେତେ ଜଣ ହବ?
ଆମେ ତିନିି ଭାଇ ଭଉଣୀ।
ତିନି ଭାଇଭଉଣୀ ସବୁ ବାହାହେଲଣି ନା କିଏ କିଏ?
ମୋ ଦିଦି ଏକା ବହାହେଇଛି ଭାଇ ବହାହେଇନି।
ଓ ହଁ ହଁ ଭାଇ ବାହାହେଇଛନ୍ତି?
ନା ଭାଇ ବାହାହେଇନି ଭାଇବା ଟା ଛବିଶତେଇଶ
ଓ ହାଲେ ଅଛି ପଢିବେ ତାହାଲେ ପଢୁ ଛ ପଢୁଥିବେ
ତାଜର ପଢା ସାରିଲ
ଓହୋ ଭାଇଙ୍କର ପଢା ସରିଲାଣି ଜବ ଫବ୍ ଲାଗି ଟ୍ରାଏ କରୁଥିବେ? କି ବିଯିନେସ ଲାଗି?
ନା ନା ମୁଁ ଲଗୁଛି ଚବିଶ ବର୍ଷ ତାର ଜବ ହେଇଗଲଣି।
ଚବିଶ ବର୍ଷ ଜବ୍ ହେଇଗଲାଣି ଭାଇଙ୍କର?
ହଁ ବ୍ୟାଙ୍କ
ଓହୋ ହଁ। ତା ସହଜ ବାହା ହେଇଯିବ ମ୍ୟାରେଜ ଝିଅ ମିଳିଯିବେ ଆରାମସେ ଆଉ। ବାହାଘର କର ଭୋଜି ଫୋଜି ହଁ ନାଇଁ ଭାଇମାନେ ସମସ୍ତଙ୍କର ଭାଇ ମାନିଲେନେ କି ଭଉଣୀ ମାନ ଭଉଣୀ ମାନଙ୍କୁ ହିଁ ନିଜ ଭାଇ ମାନେ ସବୁଠୁ ହ୍ୟାଣ୍ଡସମ୍ ଲାଗନ୍ତି ଜାଣିଛ କି ନାଇଁ? ମି ସ୍ୱାମୀଠୁ ବି ଭାଇମାନେ ହେଣ୍ଡସମ୍ ଲାଗିବେ।
ନାଁ ସତରେ ସେ ଭଲ ଦେଖିବାକୁ।
ନାଇଁ ନାଇଁ ତ ଭଲ ଭଲ ତମେ ଭୋଜି କର ଆମକୁ ଇନଭାଇଟ କର ଆମେ ଜି୍ ଯିବୁ ଭୋଜି ଖାଇକି ଆସିବୁ ହେଲା। ହେଲା ଭୋଜି କର ଇନ୍ଭାଇଟ କର ଆହୁରି
ଏବେ ଆସୁଚି ଆସୁଚି ବି ପ୍ରସ୍ତାବ ଆସୁଛି।
ହଁ ହଁ।
ହଁ ଏବେ ଟିକେ ରାଜିହଉନାହାନ୍ତି କରାଇବାକୁ ଆଉ ଆଉ ଦି ବର୍ଷ ରେ କରିବେ। ହଁ ଆରେ ଆସିବେ ତୁ।
ଓହୋ ହୋ ହଉ ହଉ। ଆସୁ ପ୍ରସ୍ତାବ ଆସୁ ବାହା ସାହା ହୁଅନ୍ତୁ। ଭଲରେ ରୁହନ୍ତୁ ଆମକୁ ବାକି ଡାକିବ ଭୋଜିରେ ଆମେ ଯିବୁ ହେଲା। ଆମ କଥା ମନେ ପକେଇବ ଆମ ଭୋଜି ଖାଇବା ପାଇଁ ପୁରା ରେଡି ଅଛୁ। ଭୋଜି ହଉ ଭୋଜି ଖାଇବୁ ବୋଲି ତମ ଭାଇଙ୍କର ବାହାଘର ଟିକେ ଜଲଦି ହେଇଯାଉ କହୁଚୁ।
ନା ନା ଏତେ ବାଟ ତ ଆସିପାରିବ ତ?
ହଁ ହଁ।
ଆମେ ବି ଡାକିନୀ
ହଁ ନା ଆମ ଘର ସେ ସେଠି ଆମର ସେଠି ଘର ଯାଜପୁର।